ହ ହ୍ୟାଲୋ।
ଆରେ ଟିକେ ଦୁରଆଡକୁ ପଳେଇଆସେ ଆୱାଜ ଶୁଭୁଛିୁ ଏଇ ଲୋକମାନଙ୍କର।
କଣ କାମ ଅଛି କି? ହଁ-ହଁ।
ନା ଆୱାଜ ଆ ଶୁଣିବ ଶୁଭାଯିବନି କେମିତି ମତେ କ୍ଲିୟର ଶୁଣାଯାଉଛି। ଜଣଙ୍କ ଭଏସ୍, ଉଁ ଜଣଙ୍କ କଥା ହିଁ ଶୁଭାଯାଉଥିବ ସେମିତି।
ହଁ ମୁଁ ହେଇ ପା
ଟିକେ ଦୂରେଇ ଯାନି ଟିକେ ପା ପାଟି ଶୁୁନ
କିଛି ଯେମି ଶୁଭାଯିବନି ଆଉ କାମିକ୍ଷା ଯାଇଥିଲୁ କଣ ଖାଇଲୁ?
ଆରେ କାଲି କଥା ହେଇ-ହେଇ ପଳେଇଲୁ କାମାକ୍ଷା ଏଠୁ ଜି ଜିରାଗଳି। ହଁ ମୁଁ ଲିକୁ ଲିକୁନ୍ ସହିତ ଏବେ ତା ସହିତ କଥା ହଉଛି ମୁଁ ତା ସହିତ
କିଏ କିଏ ଯାଇଥିଲ ଡାକିଲନି ଏକଟିଆ ଏକଟିଆ ଖାଇକି ଆଉଛ ନା?
ତୁଉ-ଉ ପଳେଇଛୁ ଇଆଡେ ଢେଙ୍କାନାଳ।
କା ମୁଁ ଡେଙ୍କାନାଳରୁ ଆଇଲିନି କି?
ତୁ କେତେବେଳେ ଆସିଲୁ ମୁଁ ଆଜି କଲ୍ ଏଇଠି ବାଇପାସ ଥିଲେ ବି ତତେ କଲ କରି ମୁଁ କହିଲି ଆସେ ତୁ ଆସେ ତୋ ସହିତ କଥା ହେବି ନହେଲେ। ତୁ ତ ଓଖିଲୁନି କଲ୍ ତା ପଛରେ କଲ କଲୁ ଆମେ ଆମେ ପହଞ୍ଚି ସାରିଲା ପରେ ଏଠି।
ଓହୋଃ ଏ ଯୋଉ କଣ କଣ ଖାଇଲୁ? କିଏ କି ଯାଇଥିଲ କି? ଲିକୁନଙ୍କ ନାଁ ଧରନି ବେ।
ଏଇ ଚାରି ଜଣ ଅ ତ ଆମେ ଆଉ, ଏନ୍ଦଲା ଏନ୍ଦଲା ତାକୁ ଛାଡିଦେବି।
ଆଉ ଡେଙ୍ଗୁଟା ଯାଇଥିଲା?
ଏଣ୍ଡଲଟାକୁ ଛାଡିଦେଇକି ଆମେ ପଳେଇଥିଲୁ।
ଏନ୍ଦଲା ଯାଇ ଯାଇନଥିଲା? ହେରା ଗ୍ରୁପରେ ଆଉ ମିଶୁନ କି?
ଏଟା ନ ଚଳିବ ହେଟା ହେଟା କିଛି କାମକୁ ନୁହଁ।
ସେ ବନଉନି କି ଯୋଉ କରୁନି ଏଟା?
ସେ କଣ ମୋବାଇଲ୍ ନୂଆଟେ କିଣିଛି ହେଲା।
କିଣିଲା ନୂଆଟେ?
କିଣିଛି ଯେ ଏନିମେସନ ଫେନିମନ କିଛିନାହିଁ।
ତାକୁ ବନ କହୁ ବାଡା ଧରିିକି।
ହୁଁ-ହୁଁ-ହୁଁ-ହୁଁ ହୁଁ ବାଡାଧରିକି।
ଆଉ ଶୁନ।
ହଁ ପରା ନୂଆ ବୋଲି କିତି ଏନି କିଛି ନହିଁ ଏନ୍ଧିଲା ଭଳିଆ ହଉଛି।
କଣ ମୋବାଇଲି?
ରା କଣ ଗୋଟେ ଭିବୋ ୱାଇ ଇଲେଭେନ।
ଆରେ କହୁନ
ମୁ ତ କଥା ଶୁଣୁନି ଆଉ କଣ କରିବା ଆମେ କଣ ବାଧ୍ୟ କରିବୁ।
କାହା ଗ୍ରୁପରୁ ବାହାର କର।
ତାକୁ ଦିଇଟି ଲୁହ ଦେଖେଇଦେଲ ସେ ପଶିଗଲା ଆ ଗ୍ରୁପ୍ ରେ ଆ
ଏଇ ଯୋଉ ମୁଁ ଦେଖି ଆଇପଠୁ କଣ୍ଟିନ୍ୟୁ କରିବି ଆଉ। କତା ଇନଷ୍ଟଟାଗ୍ରାମ ଟାରେ ଆସୁନି ମୁଁ ଯେତେ ବନଉଛି ବୋରିଂ ନଁଲା ଗ ଇନଷ୍ଟାଗ୍ରାମ ଦେଖ ଦେଖି ଚାଲୁଛି।
ଆର୍ ଫିଡ଼ ମାନେ କଣ କହିଲୁ ମୋର କ ମାନେ ଭଲ ଭଲ ଭିଡିଓ ଆଉଛି ଯେ ମାନେ
ଭଲଲ ଏଇଠଅ ଆମେ ତ ଆମର ଫିଟ୍ ଅ ଆମର ଏମିତି ମୋର ମୋର ମାନେ ମୋର ଯଉ କମେଡି ଫମେଡି କମର୍ସ ମୋର କଣ ଜାଣିଛୁ ଆସୁଛି ମୋର ଦେଖେ ମୋ ଟ୍ରେଡିଂ ବିଷୟରେ ଆସଛି ଏବେ। ତାର ପୁଣି ଇଂଲିଶ କମ୍ୟୁନିକେସନ ବିଷୟରେ ଆସୁଛି। ତାପରେ ଏଇଠୁ ଆସୁଛି ଏଡିଟିଂ ବିଷୟ ଏଇତିନିଟା ଅଧିକା ହୁଁ।
ମୋର ସବୁଟା ଆଉ ଯାଆନ୍ତି ନାଇଁ ମୋର ସବୁ ମାନେ ଯୋଉଟା ମାନେ ମୋର ମୋର ଗୋଟ କଣ୍ଟାଟ ଆସୁି ମୋର ଚେଞ୍ଜ ହେଇଯାଉଛି। କେତେ କମେଡିଇ କମେଡି ଆଉଛି।
ତୋ ଉପରେ ନିର୍ଭର ତୁ ଏତିକି ଯେମିତି ଭିଡିଓ ଲାଇକ୍ କରୁଛୁ ଯେତିକି ଭିଡିଓ ଯେତିକି ଦେଖୁଛୁ ସେଇ ଅନୁସାରେ
ମୁଁ ଲାଇକ୍ କରୁ ମୁଁ ଭିଡିଓ ଲାଇକ୍ କରୁନି ହେଲେ ଯୋଉଟା ଦେଖୁ ଯୋଉଟା ଭଲ ଲାଗୁଛି ଏଇଟା ଫୁଲ ଦେଖୁଛି ଆଉ।
ଇନଷ୍ଟାଗ୍ରାମ ସବୁବେଳେ ତ ପସନ୍ଦ ଅନୁସାରେ ଦବ ତୁ ଯଦି ପସନ୍ଦବ ଭୁଲ ରଖିବ ସେଇ ପ ଭୁଲ ପସନ୍ଦ ହେଲାଦବ ଆଉ ଖି ଜଲା ପରେ ଲାଗି ରହିବ ଗୋଟେ। ରୁ ମାନେ ତୁ ଆଉ ତୋରି ଫିଟ ସେଟା ଠିକ ରଖିବୁ ତ ଭଲ ଭଲ ମାନେ ଆସିବ କଣ୍ଟେଣ୍ଟ ଶିଖିବାଉଛନ୍ତି କିଛି ମିଳେ। ଟାଇମ ୱେଷ୍ଟ ହବନି ମାନେ ଭିଡିଓ ଦେଖୀଲେ ବି କିଛି ଶିଖ ମାନେ କିଛି ଶିଖୀ ପାରିବୁ।
ହୁଁ ହୁଁ। ଆଉ ଡମ୍ବଲ ଭାରୁନି କି?
ଡମ୍ପଲ କାଲି ମାଲି ଯେ ପିଡା ହେଇଛି ଯେ ଗୋଡ ହାତ କାଲି ନା ପଅର ଦିନ ମାରିଥିଲି।
କ ଣ କୋଉଟା ମାଇଲୁ?
ଖାଲି ଛାତିକୁ ଆଉ ହାତ।
ମୁଁ ତ କାଲି ଡମ୍ବର ମାରିଥାନ୍ତେ ମାରିଲିଣିି ତ କହୁଛି ଗ୍ୟାଷ୍ଟିକ ହେଇ ଯାଇଛି ଯବର କହୁଛି କଲ୍ କର । ହଁ
ଗ୍ୟାଷ୍ଟିକ କଣ ଗ୍ୟାଷ୍ଟିକ କୋଥା କଥା କହି ପାରୁବୁନି ଶୋଇକି।
ଆରେ ଶୋଇକି ତୁ ଜାଣିନୁ କେମିତିିନ ଲାଗୁଥିଲା ପେଟ ଟା। ଆରେ ଯାଇଥିଲି ଯୋଉ ଢେଙ୍କାନାଳ ଯାଇଥିଲି ଯୋଉ ସିଙ୍ଗିଡ଼ା ଖାଲି ନା ଖାଲି ସିଙ୍ଗିଡ଼ା ନାଦି ଆଇଲି ଯୋଉ ଟା କହୁନଥିଲି ଥିଲେ ଦି ଟଙ୍କା ସିଙ୍ଗିଡା ସେଟା ଅ ଲାଷ୍ଟ ଛେକ ଆଡେ ଅଣାବେଡି ତମ ପଣ୍ଡପ ଭୁଲ କହୁଥିଲି ଅଣା ବରେ
ଗୋଟେ ଇ-ଇ-ଇ ଇନୋଟେ ହେଲା ଇନୋ ଦି ତିନଟା ଧରିକି ବୁଲଥିବୁ ପକେଟରେ।
ଗେଂଧା ସୋଇ ପାଇଲିନି ବା। ସେତେ ଭଲ ଲାଗିଲାନି ନହେଲେ କଲ୍ କରି ମିଶନ ଟା କମ୍ପ୍ଲିଟ୍ କରିଦେଇଥାନ୍ତି।
ଥଣ୍ଡା ପିଇଲେ କଉଁଟା ପିଇବୁ କହିଲୁ ଥଣ୍ଡାଟା ଯୋଉ ଯ ମାନେ ସୋଡ଼ା ମିଶୁନଥିବ ଯେମିତି ସ୍ପ୍ରାଇଟି ଏ ଯୋଉ ଥମ୍ ସପ ପିଇବୁନି ହେଲା।
ଆଉ
ନା ଏରା ଗ୍ୟା ହେରା ପୁରା ପୁରା ଗ୍ୟାସ୍ ଖଦ ପଟୁ
ଆକୁରା ଭାଇ
ହେଲା ମାଜା ତାପରେ କଣ ଖାଇବି? ଯାଉ ଯାଉ ହୁଁ। ଭ ତାଲେ ତାକୁ ଦୂରେଇ ଆ କଷ୍ଣା ଦୂରେଇ ଦୂରେଇକ
ହଉ ଆରେ ରହ ଟିକେ ମୁଁ କାମ ଗୋଟେ କାମ କରୁଛି ତ ସେଥିପାଇଁ। ଆର୍ ସେ କହୁଛି ଏ ଯୋଉ ଭିଡିଓ ଏଡିଟ କରୁ କରୁଛି କି?
କରୁଚି ନା ଟାଇମ ନାଇଁ।
ଏଇନେ ଏଇନେ ତା ସମୟ ନାହିଁ ତ ସେ କରୁଛି ଯେ ଏଇନେ ସମୟ ନାହିଁ ତ ଆଉ
ତମର ତ ଭିଡିଓ ରାତିରୁ ଦେଇଥିଲ ମୁଁ ଦେଖିଛି। ହେଲୋ।
କହ।
ଆଉ ସେ କଣ କରୁଛନ୍ତିୁ କହିଲୁ ଏଇ ଲାଲୁ ଭିଡିଓ ର କ୍ୟାମେରା ଆଗ କିଛି ଆସୁନି ହୀରା ପୋଜିସନ୍ ମୋ କଥା ସୁଭୁନି ହେରି ଏଡିଟିଙ୍ଗ
ରହ। ଆରେ ତୁ କଥା ହନି ଏଠି କଟିଯିବ ମର ମାନେ ଏଟା ଗୋଟେ ଅଲଗା ଆପ୍ ଟେ।
ମାନେ ଅଲଗା କିଛି ଆଉ କେହି କଥା ହେଲେ ଟି ଜାଆଲୁ । ହାଲୋ ହାଲୋ।
ଆ ସେଇଗୁକ ଭଡିଓ ବନାଉଛନ୍ତି ବେକାର ଭିଡିଓ ରା ଆମେ ହେଇରା ଗୁରେ ପ୍ରୋ ଏଡିଟର ହେ଼ଇରା ଗୁରେ କରିବ ଯଦି ଏଡିଟିଙ୍ଗିଂ ବାହାରା ଲାଗିବନି।
ହୁଁ ହୁଁ।
ପ୍ରୋ ଏଡିଟିଂ କରିବ ନା ପ୍ରୋଂ ଏଡିଟିଂ।
ତୁ ତାହେଲେ ଏଡିଟର କହୁଛୁ ମନେ ମନେ।
ମନେ ମନେ ଶିଖିଛିତିକ ଆଉ।
ମନେ ମନେ କହୁଚୁ ନା ତତେ
ମନେ ମନେ କଣ ମନେ ମନେକ ଜାଣିଛି ଯେତିକି ଜାଣିଛ ମାନେ ଯେତିକି ଜାଣି ସେତିକି ସେ ମାନେ ସେତିକି ଅନସାରେ ଭିଡିଓ ବନା ଇଲାଇଟ ମୋସନ ଶିଖିଚି ଏଇ ଇଲାଇଟି ମୋସନ ଟା ଜାଣିଛି କିଛିଟା ଜାଣିଛି ଇଲାଇଟ୍ ସ ଦି ନିଟା ଭଳିଆ କିଛି
କିଛି ଆଣବ ତୁଇ ତୁଇଲାଡି ମସନ ଟା ତ ଚଲେଇ ପୁରା ପରଫେକ୍ଟ ସବୁ ଚଲେଇ ଦବୁ ତାଛ ମୁଁ ଭାବିବି ତୁ ପ୍ରୋ ଏଡିଟର୍।
ଇ ଲାଇଟ ମସନ କୁ ଆଉ ଆଫଟର ଇଫେଟଇ ଦିଟା ଆମରର ଅଛି।
ଆରେ ଇଲାଡି ମସନ ଟା ଶିଖିଛି ମାନେ ବହୁତ ମାନେ ଏଡିଟିଂ ମୁଁ ପୁରା କୁଚିୁଚା ହଉଛି ବଢିଆ ହେଇକି।
ହୁଁ ଇଲାଇଟ୍ ପାସନ୍ ଯଉ ତନୁ ଏ ଯୋଉ କଣ ସେଟା କିରେ ଯୋଉ ଇଏ ଏଡିଟିଙ୍ଗ
ହଁ ହଁ।
ସିମିତିଆ ରିଡିଙ୍ଗ ଦେ କରି କରି ହଉଛି ହଁ। ଆଉ ତାପରେ ଫଟରଆ ଯୋଉ ହଲିବ ପୁରା ପ୍ରଫେସନାଲ ଯୌରା କ ଆଉ ସେରକ୍ ଆଉ।
ମୁଁ ମୁଁ ଶିଖୁଥିଲି ନା ବିତିବିତା ତ ବିରକ୍ତ ନାଗିଲା।
ଆ ମୋର ସପୋଟ ମୋରଇିଲାଟିୋ ସପୋର୍ଟ ଦଉନି ମୋବାଇଲ୍ ରେ। କୋଉଟା ଚାଲୁ ଥିଲା। ଏଇ ଯୁ କୋଉଠୁ କୋଉଠୁ ଡାଉନଲୋଡ କଛୁ?
ଏଟା ମୁଁ ଡାଉଲ କରିଥିଲି କ୍ଲମ ନା କଣ।
ମୁଁ ବି କ୍ରୋମ ରୁ ଡାଉନଲୋଡ କରି ଥିଲି ମୋ କାହି ଚାଲୁ ନଥିଲା ଭଲ ସେ। ମାନେ ଚଲ ଚାଲୁଚି ହେଲା କିନ୍ତୁ ମଝି ମଝି କଟି ଯାଉଛି ମାନେ ଆପେ ଆପେ ସପୋର୍ଟ ନଉନି।
ଅ ତୁ ଅଧିକ ସମୟ ଚଲେଇଲୁ ମୁଁ ଏତେ ସମୟ ଚଲେେଇନି ମୁଁ ଚଲେଇଲି ଯେ ବୀତିବିତା ମାନେ ଭ ଭଲ ଲାଗିଲାନି ମୁଁ କିଛି ଜାଣିପାରିଲିନି ଯେ।
ଦେଖିଲି ଗୋଟେ ଯୋଉ ମାନେ ଗୋଟେ ଯୋଉ ମାନେ ଗୋଟେ କାରେକ୍ଟର ଟେ ଖାଲି ଫଟୋଟା ଏମିତି ମୁଣ୍ଡଟା ହଲୁଥିବ। କରୁନାହାନ୍ତି ପୁରଇଇା ହେଇଟା ମୋତେ ଆସ
ହଁ।
ଶିଶିଟା ଆସିଛି ଆଉ ଆଉ କଣସିିର ଆଉ କଟ ତ ଯୋଉ ଲେଖାରମ ପୁର ଆସିବ ଲେଖାର ଭଲ ଭାବରେ। ଲେଖାନିବସନ ନାା କଣ କୁହନ୍ତି ଯୋଉ କଣ କୁହନ୍ତି?
ହଁ।
ହେଇଟା ଆସ ଆଉ କିଛି ଆସିନି।
ଆଉ ଆଉ କଣ ଗୋଟେ କହ ଭଲ ଟା ଟପିକଟେ।
ଆଉ କଣ ଭଲଟା କି?
ଆଉ
ଏ ଫୁୁରୁନା ସୁ କାଇନଷ୍ଟ ସାରିକା ଫୁରୁନା ନା?
ଚଲେ ଚଲେ ଠୁବୁର ହେ। କାଇ ନଷ୍ଟ ଗ ଭିଂିବାର କ କ ନଷ୍ଟ କିନ୍ତୁ ଗୋଟା ଚଲେଇ ଜାଣିଲେ ହେଲା ଆଉ।
ମୁଁ ବି ସେଇ।
ହୁଁ ସେଟା ପୁରୁଣା ହେଇଗଲାଟ ଆଉ ବାଗ ଲାଗିଲାନି ଏତେ ଫିଚର ଭଲ ଦେଇନି। ଖାଲି ନିଜେ ଯାହା ଆଣିକ ସବୁଇକୁିପ୍େଣ୍ଟ ଲଗେଇବ ଅନଲାଇନ ରେ କିଛି ମିଳିବନି।
ହଁ।
ସବୁଠୁ ବେଷ୍ଟେ କ୍ୟାପ କଟ୍ ମିଡିମ୍ ରିଙ୍ଗୀ।
ଯଦି ମୋବାଇଲରେ କି ନର୍ମାଲ ଏଡିଂ କରୁଛ କ୍ୟପ କଟା ତମକୁ ପୁରା ମାନେ ନ୍ୟୁସନ୍ ଟାଇପ୍ର ପୁରା କଚକୁଚା ଏଡିଟି ଦରକାର ଦରକାର ଆଉ ଭଲ ଭଲ ଆପ୍ ଆଉ। ଇିଲଣି ମସନ ଟା ପୁଣି ଦରକାର କୋଉଟା ଜାଣିଛୁ ତା ଯୋଉ ପିସି ଦରକାର ମୋବାଇଲ ହେ ହଉନି ଭଲ।
ହୁଁାଣି ଚାଲୁନୀ ସପଟ୍ ନଉନି ଯେତ ଟାଇମି ଲେଗେଇ ପାରିବୁ। ପ୍ରବଳ ଟାଇମ ଲାଗେନି ଆଡି ଗାଡି।
ନା ଏରା ବହୁତ ସାରା ସମୟ ଲାଗିବ ଏରା ଏଡିଟିଂ କରିବୁ ସନା ଭଲ ଆଇ ହେ ବହୁତ ସମୟ ଲାଗୁଛି ଆଉ।
ହୁଁ।
ହ।
ଏଇଟା ଥକି ଥକି ଲଗେଇପରିବୁ ଯେତେ ବାିଲ ଯେତେ ପ୍ରାୟ ଆଡ଼ଜଷ୍ଟ କରି ତୋ ଅନୁସାରେ ଭିଡ଼ିଓ ପୁରା ସ୍ମୁଥ୍ ଚାଲିବ। ଆଉ କ୍ୟାପଟ ଥରିବ ଚାରି ପାସ ଲାଗିଥିବୁ ସେ ଥରିବ।
ହ ହୁ। ଯେ କେତେ ମିନିଟ୍ ହେଲା?
ଦଶ ମିନିଟ୍ ହେଇଥିବ।
ଆଉ ତୁ ତମ ଗାଁକୁ କେବେ ଯିବୁ?
ଆମ ଗାଁଙ୍କୁ ଆଉ ଏବେ ଆଉ କଣ ଯିବି ଆମ ଗାଁକୁ।
ର ର ସଇଲା।